ହଁ ଭାଇ କୁହ କୋଉଠି ଅଛ?
ଏଇତ ଘରେ। ଆଉ ଖାଇସାଇଲଣି?
ହଁ ଭାଇ ଖାଇକି ଏବେ ଜଷ୍ଟ ଆସିଲି। କାଇଁ ତମ କଥା ଟିକେ ମନ ବେଇଲା ବେଲି କଲ କଲି ଆଉ।
ଓ ଆଉ କଣ ଉ କୁଆଡେ ଯିବା ନା ରଜରେ ବୁଲିବା ପାଇଁ ନା ଯିବାନି?
ଭାଇ ଏମିତି ଏ ବର୍ଷା ହଉଚି ଏମିତି ଖରା ହଉଛି କୁଆଡେ ଯିବା ପାଇଁ ଡର ମାରୁଚି। ଏତେ ଯୋରେ ଖରା ବର୍ଷା ଯୋଉ ଘଡଘଡି ଚଡଚଡି ଏ ଘରେ ଶୁଣିଲେ ରାଗୁଛନ୍ତି କହୁଛନ୍ତି ଏତେ ଏମିତି କେମିତି ଯିବ ବୁଲିଆ ପାଇଁ କିଛି ନ ହୁଅନ୍ତା ଯାଆନ୍ତ ଗୋଟେ ପ୍ରକାର ଭାଇ। ଆଉ ଏମିତି ଏତେ ହଉଚି ଆଉ ଯିବା ପାଇଁ ଡର ମାଡୁ ଚି
ନା ମ ଏଇରା ଖାଲି ତମକୁ ଡର ନାଗୁଚି କିଛି ହବନି ଏଇଡା ରଜ ପାଗ ଦବ ନେଇ କି ରଜରେ।
ନାଇଁ ଦବ ଯେ ସେମିତି କଣ କହି ହବ, ଆଜି ଦେଖୁନ ଏ କେତେ ଜୋର ଖରା ହେଇଥିଲା ତାପରେ ଭାଇ ଇଏ ଉଁ ତାପରେ ମେ ଘ ହେଲା ଘଡଘଡି ବିଜୁଳି ମାଇଲା।
ନା କିନ୍ତୁ ଏଇ ଯୋଉ ଦି ଦିନି ହେଲା ମେଘ ଟା ହଉଚି ବୋଲି ଟିକେ ଥଣ୍ଡାପାଗ ହଉ ଚି, ଥଣ୍ଡା ଲାଗୁଚି ଟିକେ ଯାହଉ ଦି ଦିନି ହେଲାଣି ନାଇଁ କି
ହଁ, ଭାଇ ହଁ, ହଁ।
ଆଉ ସେଉ କଣ କହୁଥିଲି କୁହନି ଆ ତୋମ ଗାଁରେ କଣ ପିଲା ଖେଳୁଚନ୍ତି ନା ଖେଳୁନାହାନ୍ତି କ୍ରିକେଟ୍?
କମ୍ ଖେଳୁଚନ୍ତି, ଅନଲାଇନ୍ ଗେମ୍ ତା ଭିତରେ ବହୁତ ଖେଳୁଚନ୍ତି ଆମ ପିଲା।
ହଁ ଆଜିକାଲି ତ ଛୋଟ ଛୋଟ ଛୁଆ ମାନଙ୍କୁ ଯୋଉ ନବମ ଦଶମରୁ ବି ଉଁ, ତାଙ୍କ ବାପା ମା ମାନେ ଦେଇ ଦଉଚନ୍ତି ଗୋଟେ ଗୋଟେ ସ୍ମାର୍ଟ ଫୋନ୍ ସବୁ ଧରିକି ଗେମ୍ ଗେମ୍ ଖେଳୁଚନ୍ତି ଆଉ।
ହଁ ଏଇ ଝିଅ ଚଲାକି ହଁ ଏଇ ଛୋଟ ଛୁଆଙ୍କୁ ବୁଝେଇବ ଯାହା ନିଜକୁ ଚାପୁଡା ଖାଇବ ସେଇଆ।
ହଁ ବା ଆଉ ତାଙ୍କୁ କିଏ ବୁଝେଇବ ଭାଇ ଇଏ ଦେଖୁଥୁବ ତ ବାଟରେ ଯାଉଥୁବ। ଯଦି କହିଦବ ଗୋଟେ ପିଲାକୁ ହେଇ ଏଠି କାଇଁ ବସଚୁ କିିରେ ସିଏ ତୋମକୁ ଓଲଟା ଜବାବ ଦେଇଦବ
ହଁ ଭାଇ ସେ ଭଳିଆ ପିଲା ଆଉ ସେଇଥିପାଇଁ କହିବା ପାଇଁ ହଁ ଡର ମାଡୁଚି, ଛୋଟ ଛୋଟ ଛୁଆ
ହଁ ବା ସେଇଥିପାଇଁ ମୋ ଭାଇ କାହାକୁ ମୁଁ ସେଇଥିପାଇଁ କିଛି ହୁଏ ନାହିଁ। ଏ ବସଥାନ୍ତୁ ତାଙ୍କର ଭାଇ, ହଁ। ସିଏ ଭାଇ ନିଜେ ଗେମ୍ ଖେଳୁଛନ୍ତି। ନିଜେ ଭବିଷ୍ୟତ ନିଜେ ଇଏ କରୁଚନ୍ତି।
ହଁ ଏଇ ସିଏ ଭାଇ କଣ ଭଲ ହେଇଗଲେ, କଣ ଆମ ପାଇଁ କଣ ଭ ଭଲ ହେଇଯିବେ କି। ନା ଏଇ ଯେଉ ଖରାପ ହେନା ଆମ ପାଇଁ।
ଆମ ବେଳକୁ କଣ ଭାଇ ଆମେ କଣ ଏତେବେଳୁ ମୁ ବାଇଲ ଧରିଥିଲେ କି ନବମ ଦଶମ ବେଳକୁ। ଆମେ ଯାଇକି ଧଇଲେ ସିନା ଏଇ ପ୍ଲସ ଟୁ ପ-ସଇଲା ପରେ ଯାଇକି ଧଇଲେ।
ନେଲା ବେଳକୁ
ହଁ।
ଭାଇ କଣ କରିବି ସେଇଥିରୁ ଭାଇ ଛୋଟ ଛୁଆଙ୍କୁ କିଛି କହିବା କଥା ନୁହେଁ। କି ଛୋଟ ହଉ କି ବଡ ହଉ ଭାଇ କାହାକୁ କିଛି କହିବା କଥା ନାଇଁ।
ହଁ, ହଁ। ହଁ ସେ ଯାହା ହଉଚନ୍ତି ହୁଅନ୍ତୁ। କିନ୍ତୁ ଆମ ଟେନ୍ଥ ବେଳେ କିନ୍ତୁ ବଢିଆ ଥିଲା ନା କି ଭାଇ।
ବେ ଟେନ୍ଥ ଲାଇଫ୍ ଭାଇ କେବେ ଭୁ ଭୁଲି ହବନି।
ହଁ। ସାଇକଲେ ଆମେ ସବୁ ସାଙ୍ଗ ହେଇ ସାଇକଲେ ଆମେ ସବୁ ସାଙ୍ଗ ହେଇ ଯାଆଁନ୍ତି ଛକ ଗଦିରେ ସବୁ ଠିଆ ହୁଅଁନ୍ତି। ସେଇଠୁ ସବୁ ସାଙ୍ଗ ପିଲା ମାନେ ଆସନ୍ତି। ମିଶିକି ତାପରେ ଆମେ ଯାଆଁନ୍ତି ସ୍କୁଲକୁ ନାଇଁ କି।
ହଁ ଭାଇ ଆଉ ମନ ବୁ ଯିଏ ମନ ପଇଲା ଗୋଟେ ଭଲ ଲାଗୁନି ଆଉ।
ହଁ ଏଇ ମନେ ଅ କିଛିନା ଆମେ ଯାହା ଯୋଉ ସ୍କୁଲୁ ରୁ ଯାହା ଫେରୁଥିଲେ। ଗୋଟେ ତମ ଗାଁ ପିଲା ଗୋଟେ ଦିଲୁ ଭାଇ। ତ ମୋ ସାଇକଲେ ଯୋଉ ବସ ବସି ପଇଲା।
ଆୟା ମନେ ପଡୁନି।
ଗଟାକୁ ଯା ଟେକିଦେଲ ଯା ତଳେ ପଡିଗଲା। କହିଲା ଇଲୋ ମାଲୋ ମୋ ପଛରେ ବଜିରି ଫଜିରି ପଶିଗଲା ଲୋ ଯୋଉ।
ହ ହଁ ହମେୟ ମନେ ପଡିଚି। କହିଲା ମୋର ରଡ୍ ଟେ ପସିିଗଲା। କହିଲା କହିଲା ହଁ।
ହଁ। ଆଉ ଆମେ ଯା ଯୋଉ ନଡିଆ ନଡିଆ ଯା ଏଇ ଯୋଉ ପାରିକି ଖାଆଁନ୍ତି କେତେ ମନେ ଅଚି ନା।
ନଡିଆରେ ତ ଏଇ ମୁଁ ପୁରା ଫେମସ ଥିଲି ଆଉ। ନଡିଆରେ। ନଡିଆ କହିଲା ଅଳିଆ ମୋ ନାରେ। କେତେ ଫେମସ। ଏ ନଡିଆ ନା ଉଠିଲା ମାନେ ମୋ ନାଆଁ ପୁରା ଫେମସ ଆଉ।
ହଁ ଆମେ ତ ସବୁ ଥିଲେ ଗୋଟେ ଗ୍ୟାଙ୍ଗରେ ସବୁ ଆଉ।
ଭାଇ ମୁଁ ସବୁ ନଡିଆରେ ତାକୁ ଦାନ୍ତ ଦାନ୍ତରେ କାମୁଡିକି ଜିବି ଜିବି।
ହଁ ବା ତମେ ସବୁ ସେପଟରେ ଥାଇକି ନଡିଆ ପାର ଆମେ ଏପଟରେ ଥାଉ ଫିଙ୍ଗୁ ଗୋଟେ ଗୋଟେ ବାହାରକୁ ଫିଙ୍ଗୁ। ଆମେ ସବୁ ଧରିକି ଯାଉ ନାକି।
ହଁ।
ଥରେ ଯା ଥରେ ଯା ମନେ ଅଛି ନା ନଡିଆ ଯା ଇଏ କରୁଥିଲେ। ଆମ ପିଇଟି ସାର ଯା ଦେଖିଦେଲେ।
ହଁ ବେ ଲାଷ୍ଟ
ଅଁ ପୁରା ଦୌଡ଼ ଦୌଡିଛନ୍ତି ପୁରା ଲାଷ୍ଟ ମୁମେଣ୍ଟ ରେ ହେତୋଳେ ଶୁଖିଲା ପଇଡ ଯୋଉ ପାରନ୍ତି ହେତୋଳେ ପୁରା ପାରିଦେଇଥିଲେ ଡାବରା।
ହଁ ହଁ
ସେ ଯା ତଡିଲା ଯା ଯୋଉ ପିଅନ ଆକୁ ଯା ଧରିଦେଲା ସାଗରକୁ ଧରିଦେଲାନି ନା।
ହଁ ଭାଇ ମନେପଇଲା ହଁ।
ଯେ କେତେ ହସିବୁ ତାକୁ ପଚାଲେ ଉଇ ନଡିଆ ଚୋରି କରୁଚବେ। ସୋଦ ସୋଦିଲେନି ନା ।ହଁ ଆମେ କିନ୍ତୁ ଦୌଡିକି ଆମେ ଦୌଡିିକି ପଳେଇ ଆଇଲେ ନା କଣ ଆଣବା।
ହଁ ଆମେତ ତ ଦୌଡ଼ିକି ପଳେଇ ଆଇଲି। ଆମେ ନିଚି ପଇଲେ ସବୁ। ଜଙ୍ଗଲ ଟା ଜିି
ହଁ ସେତେବେଳେ ଯୋଉ ମଜା ଆ ସ ପଢଉଥିବେ ଆମେ ନେଇ ଆମେ ଯାଇକି ଜଙ୍ଗଲରେ ବୁଲୁଥିବା ଏପଟେ ଯଉ ନାଇଁ କି?
କହ ଟିକେ ମନ ବଲ ଟିକେ ଅବାଗିଆ ବୁଝି ଆଉ କଣ କରିବା?
ଆମ ବେଳେ ତ ସେତେବେଳେ ଭାଇ ଫାଇପ୍ଟି ଜଷ୍ଟ ନୂଆ ନୂଆ ଆମ ବେଳେ ହିଁ ହେଇଥିଲା ନାଇଁ କି?
ହଁ ଭାଇ ହଁ।
ଫାଇପ୍ଟି ଆମର ନବୀନ ବାବୁ କରିଥିଲେ।
ନଵୀନ ବାବୁ ଯୋଉ ଭିକେ ପାଣ୍ଡିଆନ ସାର ତ
ହଁ
ହଁ ଭାଇ ଭାଇ ମନ ପଛି ସବୁ ବେଳେ ଏଁ
ତମ ପଟେ କଣ କେମିତି ରଜ ମାହୋଲ?
ଏ ରଜ ସେମିତି ଆଜ୍ଞା ଆମ ପଟେ ବିଶେଷ ନାହିଁ
ଆଉ ତମ ପଟେ ଭଲ କଲେ ତମ ପାଖ ବା ଗାଁ ରେ ଚଟା ଗାଁ ରେ ଭଲ କରନ୍ତି?
ହଁ ଏଇ ଆମ ପାଖ ଗାଁରେ ନି ସିନା ଭଲ କରନ୍ତି ଆଉକୁ ଆମର ବି ଭଲ କରନ୍ତି। ଆମର ପାଇଁ ସେମିତି ଏତେ ଖାଲି ଦୋଳି ମଳି ଅଳ୍ପ ପକିନା ପକେଇ ଦିଅନ୍ତି। ଆ ଷ୍ଟେଜ୍ ପ୍ରୋଗ୍ରାମ ଆମ ଗାଁ ରେ ହୁଏନି। ଆମ ଗାଁ ପାଖରେ ଷ୍ଟେଜ୍ ପ୍ରୋଗ୍ରାମ ହୁଏ ଆଉ।
ଓହୋ ଏ ବର୍ଷ ବି ହବ ବୋଧେ?
ଏ ହବାର ଅଛି ଦେଖିବା କଣ ହଉଚି
ହଁ ହଁ ହେଲେ ଯିବା ଆଉ ମୁଁ ଏପଟୁ ମୁଁ ଏପଟୁ ଆମ ଗାଁ ଆଡୁ ଯିବି ତମେ ମେଁ ମେଁ ତମେ ସାଗର ଆଉ କାଳିଆ ହରିକା ଥିବ
ହଁ
ମୁଁ ଏପଟୁ ଗୋଟେ ଗାଡି ଧରିକି ଯିବି। ତମେ ଦିଟା ଖଣ୍ଡେ ଗାଡିରେ ଥିବ ଯିବା ଆଉ ସାଙ୍ଗ ହେଇକି ଆଉ
ହଁ ଭାଇ ଯିବା କରିବ ଆଉ
ହଁ। ଆଉ ରାତିରେ ତ ଭଲ ହୁଏ। ମାନେ ଆମ ଯୋଉ ପାଖ ଗାଁ ଯୋଉ କହନ୍ତି ଜଳସୁଆଁ ପାଟଣାରେ ଭଲ କରନ୍ତି। ଆଉ ଆମ୍ପରେ ଭଲ କରନ୍ତି ବି ନା।
ହଁ ହଁ ଭାଇ ମାନ ବୋଲି ହଁ
ଆଉ ଆଗରୁ ସିନା ଭାଇ ସେତେବେଳେ ରଜରେ ନାଚ ଗୀତ କରନ୍ତି ପ୍ରାଇଜ ଦିଅନ୍ତି। ଆଉ ଏବେ କିନ୍ତୁ ଆଉ ସେଆ ନାହିଁ। ସେରା କମ ଏଇନା ସେଲିବ୍ରିଟିଙ୍କୁ ଡାକି ଦଉଛନ୍ତି। କୋଉ କମେଡିଆନଙ୍କୁ ଡାକି ଦଉଛନ୍ତି। ସିଏ ତାଙ୍କର ଚାଲିଲେ କମେଡି କଲେ ଇଏ କଲେ ନା
ହଁ ଭାଇ ସେଇ ଭଳିଆ ଚାଲିଛି ଆଉ କଣ କରିବା।
ହଁ।
ଆଉ ଭାଇ ତମେ ରଜ ରେ କୁଆଡେ କୁଆଡେ ବୁଲାବୁଲି କରିବାର ଅଛି ନା ସେମିତି କିଛି ନାହିଁ।
ରଜରେ ଦେଖିଆ କହୁନ ତମେ କୁଆଡେ ଯିବା। ମୁଁ ଏପଟୁ ଯିମି ସାଙ୍ଗ ହେଇକି ଯିବା ବୁଲିବା ପାଇଁ।
ତମେ ଏ କୁଆଡେ ଗଡେ କୁହ ଦେଖି ଆମେ କହିମି।
ଆମେ ମୁଁ ତ କହୁଥିଲି ଦରଗୁଡି ଶିଳା ଆଡେ ଟିକେ ବୁଲି ଯାଇଥାନ୍ତେ ବୋଲି।
ହ ଯିବା ଆଦେ
ପାଗ ଯଦି ଭଲ ଦେ ରଜ ପାଗ କାଉଁଳିଆ ନୁହେଁ ନାଇଁ କି? ମିଡିୟମ ସାଇଜ ହେଲା ରହିଲା। ଯଦି ଯିବା ଆଉ ଏଇ ଗୋଟେ କ
ହଇ ଯିବା ଆଉ ଏ ତମ କଥା ରହିଲା ତନେ ଯିବା ଆଉ
ହଁ। ସବୁ ପିଲା ଟିକେ ଏକଜୁଟ ହେଲେେ ଛଅ ସାତ ଜଣ ଖଣ୍ଡେ ଛଅ ସାତ ଜଣଙ୍କୁ ବାଇକି ତିନିଟା ଖଣ୍ଡେ ହେଲେ ତିନିଟା କି ଚାରିଟା ଆଉ ହେଲା ଆଉ
ହଁ ଏ ସେଆ କରିବା ତାର ହଁ ଆ କରିବା ଆଉ
ଆଁ ଆଉ କଣ ଯୋଉ ଆଜିିବା କୁଆଡେ ଯୋଉ ଯାଇଥିଲ ନା କଣ କୁଆଡେ। ଦେଖିଥିନି ଦି ଜଣ ଯାଉଥିଲ ତମେ
ଭାଇ ଯାଇଥିନି କଣ କି ଭାଇ ଜଣେ ପଠେଇଲେ ତ ଘର ବାହରେ ଜଣଙ୍କର ମେଡିକାଲ କେସ ଥିଲା ଆସି ଯାଇଥିଲି ଆଉ
ଓ ହୋ କଣ ହେଇଥିଲା କି?
ତାଙ୍କର ଏଇ କଣ ହେଇଥିଲା କେଆଣି ସେ କହିଲେ। ଯାଅ ଟିକେ ଖାଲି ଦେଇଦେଇକି ଆସିବ ପଇସା ଟା। ଆମେ ଗନୁ ଏଇ ପଇସା ଟା ଦେଇଦେଇକି ଆଇନୁ ଆଉ
ଓହୋ ସେଇଆ ଆଉ ମୁଁ ଦେଖିଥିଲି। ମୁଁ କହିଲି ଆଉ ଏତେ ସ୍ପିଡ ରେ କୁଆଡେ ଯାଉଛନ୍ତି ଏତେ ଜଲଦି।
ଇଏ ଏଇଭଳିଆ କାମ ଥିଲା ବୋଲି ଏତେ ସ୍ପିଡରେ ଗାଡି ନ ମ ଆମେ କ ସ୍ପିଡ ରେ ଗାଡି ଚଲାଉନା
ହଁ ଏଇ ଯୋଉଠି ଯେତେବେଳେ ଦରକାର ଆଉ ଆଉ ସବୁବେଳେ ଭାଇ କଣ ସ୍ପିଡ ରେ ଗାଡି ଚଲେଇବା ଟା ଭଲ କି ଆଜିକାଲି ପିଲା ତ ଦେଖୁଛ ଭାଇ ନବମ ଦଶମ ଶ୍ରେଣୀ ଛୁଆ ତାଙ୍କ ବାପା ମା ମାନେ ଦେଇ ଦଉଛନ୍ତି। ଖଣ୍ଡେ ଖଣ୍ଡେ ଗାଡି ମୋଡୁଛନ୍ତି ଗାଡିରେ ଆଉ କରଉଛନ୍ତି। ଆଉ ପଡି ଯାଇଥିବେ ଯେ ପଡି ଯାଇଥିବେ ଯେ କରେ କିି ନାମ ପାଇଥିବେ।
ହଁ ବା ଏଇଭଳି ଚାଲିଛି ଆଉ
ହଁ ଦେଖୁଛ ନା ତମ ଗାଁ ପାଖ ଉସ୍ତପାଳ ଗାଁ ରେ ଯୋଉ ପିଲା ଯୋଉ ଟର୍ଣ୍ନିଂ ରେ ଯୋଉ ପିଲା ତାଙ୍କ ଗାଁ ଛୁଆର ନବମ ଦଶମ ଶ୍ରେଣୀ ଛୁଆ ସେ ସବୁ ମଡୁଛନ୍ତି ଗାଡି ପୁରା ନିଆଁ କରିକି ପୁରା ଟର୍ନିଂ ରେ ମଡୁଛନ୍ତି ପୁରା କରରେ ଛନ୍ତି ଆଉ
କିଛି କହିବା କଥା ନାଇଁ ଯିଏ ଯାହା କରଛି କରୁ । ଭାଇ ତାଙ୍କୁ ଭଲ କହିଲି ଆଜିକାଲି ଖରପେ ।
ହଁ ଛୁଆ ଟା ମାନେ ବୁଝି ପାରୁନାହାନ୍ତି ଆଉ
ଚା ସ ଜାଣିପାରିବା ଦରକାରୀ ବୁଝିବା ଦରକାରୀ ଗୋଟେ ବଡ ଦଖ ହଉଛି । କଣ ଭଲ ପାଇଁ କହୁଥିବ ଖରାପ ପାଇଁ କହୁଥିବ ସି ସଟା ବି ବୁଝିବାର ନାହିଁ ।
ହଁ
ସେ ଏମିତି ହଉଛନ୍ତି ଆମେ ପାଇଁ କଣ କହିବା
ହଁ
ଆଉ ଭାଇ ତମେ ନା କୋଉଠି ପାଠ ପଢା ପଢି କରୁଛ ନା ସେଆ କିଛି ପଢାପଢି ନାହିଁ ଆଉ
ହଁ ଏଇନା ଭାଇ ବିଟେକ୍ କରୁଛି ଇଞ୍ଜିନିୟରିଂ ଦି ବର୍ଷ କରିସାରିଲିଣି ଆଉ ଦି ବର୍ଷ ଅଛି ଦେଖିବା ଭଗବାନ ଦରରୁ କୁଆଡେ କଣ ଟିକେ ଜୁଟିିକନେ ହୁଅନ୍ତା ଆଉ
ହଁ ଭାଇ ପାଠ ପଢ କର୍ମ କରିଚଲ ଭାଇ ଫଳ ଦବା ଲୋକ ତ ଅଛନ୍ତି ଆଉ ।
ହଁ ଭାଇ ଆମର ହଉଛି କର୍ମଟା ଆମେ ଫଳ ଦବା ଲୋକ ତ ଉପରେ ବସିଛି ଆଉ।
ହଉଦାନ ଭାଇ ମୁଣ୍ଡି ଟା ଆସେ ଦେଖି କ ଭାଇଆ
ହଉଦଲ ଭାଇ ଆଉ କେତେବେଳେ କ ହଉ।
ହ ଏଇଠିକ ଅଛି।
ହଉ